ହ୍ୟାଲୋ।
ହଁ, ତାଲେ ମୋ ଭଏସ ଶୁଭୁଚି ଆପଣଙ୍କୁ।
ହଁ ଶୁଭୁଚି।
କଣ କରୁଚନ୍ତି, ହଁ ଶୁବୁଚି ଶୁୁବୁଚି।
ଆପଣ କଁ କରୁଚନ୍ତି?
ନାଇଁ ଭାଇଙ୍କର ରିସେପ୍ସନ ଥିଲା ତ ଖାଇତେ ଆସିଥିଲି। ଭୋଜି ଖାଇ ଯାଏଥିଲି ତଳକୁ।
ଆ ଭୋଜିରେ କଁ ଭୋଜି ଖାଇ ସାଇଲେଣି?
ଆଜ୍ଞା ଆଜ୍ଞା।
ଭୋଜି ଖାଇସାଇଲେଣି?
ଆଜ୍ଞା ଆଜ୍ଞା ଖାଇସାରିଲିଣି। ଯାଇଥିଲୁ ଏବେ ଖାଇବାକୁ, ଉଁ ଭାତ ହେଇଥିଲା ଡାଲି ଖଟା, ଘାଣ୍ଟ, ପନିର ପୋଟଳ ଆଉ ସ୍ବିଟ କର୍ଣ୍ଣ। ସେ ଛଣା ହେଇଥିଲା ଆଉ ଦହିବରା, ଚିପ୍ସ, ପାମ୍ପଡ, ଖିରି, ଆଇସ୍କ୍ରିମ୍, ଗୁପଚୁପ ଆଉ କଣ ହେଇଥିଲା ଆଉ ମୋର ମନ ପଡୁନି।
ଏତେ ସବୁ ଖାଇଲେ ଜେଗା ହେଲା ପେଟରେ?
ହଁ ସବୁ କଣ ମୁଁ ଖାଇଦେଲି ନା କଣ, ଟିକେ ଟିକେ ଖାଇଚି ନା ଆଉ।
ଟିକେ ଟିକେ ଖାଇଛନ୍ତି। ନନ୍ ଭେଜ କିଛି ଖାଇନାହାନ୍ତି?
କଣ କହିଲେ?
ନନଭେଜ୍?
ନନଭେଜ ଆମ ଆଗୁରୁ ହୁଏନି, ଏକେ ଜାତିରେ ଆମର କ ଆମ ଜାତିରେ ହୁଏନି ତାପରେ ମୁଁ ନନଭେଜ ଖାଉନି, ମୁଁ ତୁଳସୀ ମାଳି ପକେଇଥିଲି ନନଭେଜ ମୁଁ ଖାଉନି।
ହଁ ହଉ ଭଲ।
ଆଉ ଆପଣ କଣ ଖାଇଲେ?
ହୁଁ ମୁଁ ଯାଇଥିଲି ଜଣଙ୍କର ଏଗାର ଥିଲା ତ ଯାଇଥିଲି, ଖାଇଥିଲି ରୁଟି ଆଉ ମିକ୍ସ ଆଉ ବେସନ ଆଉ ଖିରି ଖାଇଥିଲି।
ଓହୋ ଆଚ୍ଛା ତାଙ୍କର କ୍ଷିରି ବି କରିଥିଲେ, ଯେ କ୍ଷୀରିଟା ମୁଁ ଖାଇଲିନି ମିଠା ମତେ ପ ସ ଭୋଜିରେ ଇଚ୍ଛା ହୁଏ ସବୁ ଖାଇଦେବି ଖାଇଦେବି ଆଉ ଘରୁକୁ ଭାବିକି ଯାଇଥିବି ଆଜି ଏକାଥରେ ପାଞ୍ଚ ଦିନର ଖାଇବା ଖାଇଲେ ଖାଇବି କିନ୍ତୁ ଖାଇବେନି ସେ ଯୋଉ ସବୁ ପ୍ରକାର ଆଇଟମ୍ ଦେଖିଲେ ଇଚ୍ଛା ହୁଏନି ଖାଇବା ଲାଗି କିଛି
ସେଇଥିରେ ଭୋକ ପୁ ପୁରିଯିବ ଆଉ ଇଚ୍ଛା ହଉ ନଥିବ ଖାଇବାକୁ।
କାଲି ଆସିବେ ଆଉ ପାମ୍ପଡ ନେଇକି ଆସିବେ। ଦେଖିଲାଳକୁ ଏତକ ବି ଖାଇ ହେଲାନି
ଓହୋ।
ମୁଁ ଘରେ। ଆଉ ଆପଣ ଯାଇଥିଲେ ଦଶ ଭୋଜି ଖାଇବାକୁ ତାହେଲେ? ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ଆପଣ ଯାଇଥିଲେ ଦଶ ଭୋଜି ଖା ମୁଁ କହିଲି ଆପଣ ଯାଇଥିଲେ ଦଶ ଭୋଜି ଖାଇବାକୁ ତାହେଲେ?
ଦଶ ନୁଅ ଏଗାର।
ଓ ଏଗାର ଆଛା, ଆପଣ ଦେବସ୍ନାନ ପୂର୍ଣ୍ଣିମା ଯାଇଛନ୍ତି କେବେ ଦେ ଖିଆକୁ
ନା ସେମିତି ଭାଗ୍ୟରେ ନାହିଁ ଦେଖିବାକୁ।
ଏହେ ତାହେଲେ ତାହେଲେ ମୋ ଭାଗ୍ୟ ଟା ଟାଣ ତାହେଲେ ଆଉ। ଜାଣିଛନ୍ତି ଦେବସ୍ନାନ ପୂର୍ଣ୍ଣିମା କାହିଁକି ହୁଏ?
ଆପଣ ଯାଇଥିଲେ ଦେଖିବାକୁ?
ହଁ ମୁଁ ଦେଖିବାକୁ ଯାଇଛି ଉଁ ଏବେ ଯାଇଥିଲି ଏଇ ଚାରି ଦିନ ତଳେ ଯୋଉ ହେଇଥିଲା ଯାଇଥିଲି ଏଇ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦେଖିବାକୁ। ଦେବସ୍ନାନ ପୂର୍ଣ୍ଣିମାରେ ଦେବତାଙ୍କର ସ୍ନାନ ଦେଖିଲି।
ହୁଁ।
ଯେ ମୁଁ ଆପଣଙ୍କୁ ପଚାରୁଛି ଦେବସ୍ନାନ ପୂର୍ଣ୍ଣିମା ଟା ହୁଏ କାହିଁକି? ଠାକୁର କଣ ଭିତେରେ ଗାଧେଇ ପାଇଲେଣି ଠାକୁରଙ୍କୁ ଗୋଟେ ବାହାରୁକୁ ଆଣିକି ତାଙ୍କୁ ଏତେ ପାଣିରେ ଗାଧା ହେଲା। ଆଉ ଫୁଣି ସବୁ ଲୋକଙ୍କ ଆଗେରେ ଦେବସ୍ନାନ ପୂର୍ଣ୍ଣିମା କରାହଉଚି। କଣ ପାଇଁ ତାର ଜଗନ୍ନାଥ ସଂସ୍କୃତି ହଉଚି ଏମିତି ଗୋଟେ ସଂସ୍କୃତି ଯେ ଜଗନ୍ନାଥଙ୍କ ସଂସ୍କୃତିରେ କରା ହୁଏ ତାଙ୍କର କିଛି ଗୋଟେ ନୀତି କାନ୍ତି କିଛି ଗୋଟେ ମାନେ ଅ ଲକ୍ଷ୍ୟ ଥାଏ ତାଙ୍କର କି ଛି ଗୋଟେ ଜିନିଷ ଥାଏ ଯାହା ଫଳରେ ମାନେ ଐତିହାସିକ ଜିନିଷ ଥାଏ ଇତିହାସ ଥାଏ ଯାହା ଫଳରେ ତାକୁ କରା ହୁଏ ତ ଆର ଇତିହାସ କଣ ଅଛି? ହାଲୋ। ହାଲୋ।
ହାଲୋ।
ହଁ ମୁଁ କହିଲି ଦେବସ୍ନାନ ପୂର୍ଣ୍ଣିମା ଟା ଯୋଉ କରାହଉଛି ତାର ଇତିହାସ ଟା କଣ କାହିଁକି ଦେବସ୍ନାନ ପୂର୍ଣ୍ଣିମା କରାହଉଛି? ହାଲୋ।
ହାଲୋ।
ମୋ ଭଏସେ ଆପଣଙ୍କୁ ଶୁବୁନି କି?
ହଁ ହଁ।
ହଁ ମୁଁ ପଚାରୁଚି ବା ଯେ ଦେବସ୍ନାନ ପୂର୍ଣ୍ଣିମା ଟା କାହିଁକି କରାହଉଚି?
ମୁଁ ଶୁଣିଚି ଯୋଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଶହେ ଆଠଟି ପବିତ୍ର କଳସ ରେ ମହାସ୍ନାନ କରାଯାଏ ଯୋଉ।
ହୁଁ।
ସେଇଟା ଶୁଣିଚି ଆମ ଘରେ କହୁଥିଲେ ଶୁଣିଛି।
ହୁଁ ଯେ କାହିଁକି କାହିଁକି ହୁଏ କାହିଁକି ଗାଧାନ୍ତି ତାଙ୍କୁୁ କିନ୍ତୁ ର ତ୍ନ ସିଂହାସନରେ ଗାଧଉ ନଥିଲେ କି ବର୍ଷ ସାରା ଗୋଟେ ବର୍ଷକୁ ଥରେ ଆଣିକି ତାଙ୍କୁ ବାହାରେ ଗାଧଉଛନ୍ତି ପୁଣି ଏତେ ଲୋକଙ୍କ ଆଗରେ କାହିଁକି ଗାଧଉଛନ୍ତି? ଯେମତି ରଥଯାତ୍ରା ଟା ମୁଁ କହିବି ଯେ ରଥଯାତ୍ରାରେ ସେ ତାଙ୍କ ମାଉସୀ ଘରୁକୁ ବୁଲିଆକୁ ଯାଆନ୍ତି। ଆଉ ଭକ୍ତ ମାନଙ୍କୁ ସମସ୍ତିଙ୍କୁ ଦେଖେଇ ଦିଅନ୍ତି ଯେ ଏଇ ଜାତି ଧର୍ମ କିଛି ନାହିଁ ଏଠି ସହର ତଳା ଉଚ୍ଚ ଜାତି ନିଚ୍ଚ ଜାତି ଏଠି କିଛି ନାହିଁ ସମସ୍ତେ ଏକ୍ ସମସ୍ତେ ସମସ୍ତିଙ୍କ ଦେହ କୁ ଦେହ ବାଜୁଚି। କେହି ଏଠି ଛୁଆ ଅଛୁଆଁ କେହି ରଖୁନାହାନ୍ତି ସମସ୍ତେ ଗୋଟିଏ ଲକ୍ଷ୍ୟରେ ଆସୁଛନ୍ତି ସେ ହଉଚନ୍ତି ଠାକୁର ପ୍ରାପ୍ତି। ସେମିତି ସ୍ନାନ ପୂର୍ଣ୍ଣିମା ଟା କଣ ପାଇଁ ହୁଏ ଆକଚାଲି କୋଉ ଉଦ୍ଦେଶ୍ୟରେ?
ସେଇଟା ଜାଣିନି।
ସେଟା କଣ କି ଯୋଉ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଥିଲେ। ଦ୍ଵାପର ଯୁଗରେ ଟି ହଁ ଶ୍ରୀକୃଷ୍ଣ ଥିଲେ ସେ ଉଁ ଆ ଜାଣ ଥିବେ ଭଲ ଭାବେ। ସେ ଏବେ ଗୋପୀ ମାନଙ୍କର ଯୋଉ ଅ ବସ୍ତ୍ର ଚୋରେଇକି ନେଇ ଯାଇଥିଲେ। ପୋଖରୀ କୂଳରୁ।
ହୁଁ ହୁଁ।
ସେତେବେଳେ ଗୋପ ନାରୀ ମାନେ ତ ଆଉ ଆ-ଆଜିକାଲି ନାରୀ ମାନଙ୍କ ପରି ବାଥରୁମ ନଥିଲା ତେଣୁ ସେମାନେ ପୋଖରୀକି ଗାଧେଇଆକୁ ଯାଆନ୍ତି। ପୋଖରୀରେ ଗାଧେଇଲା ବେଳେ ସେମାନଙ୍କ ବସ୍ତ୍ର ନେଇ ଯାଇଥିଲେ ଶ୍ରୀକୃଷ୍ଣ।
ହଁ।
ତେଣୁକରି ସେ ତାଙ୍କୁ ଏଇଠେ ଅଭିିଶାପ ଦେଇ ଥିଲେ ଯେ ରେ ଶ୍ରୀକୃଷ୍ଣ ତୁ ଆମ ବସ୍ତ୍ର ନେଇ ଯାଇଚୁ। ଆମେ ଗୋଟେ ସ୍ତ୍ରୀ ଲୋକ ଆମର ଇଜ୍ଜତୁ ନେଇଯାଇଚୁ ଆମ ବସ୍ତ୍ର ନେଇଯାଇଚୁ। ଆଉ ଏମିତି ତୋର ଏମିତି ସମୟ ଆସିବ ତୁ ବର୍ଷକୁ ଥରେ ଗାଧେଇବୁ ଆଉ ତୁ ସେମିତି ଗାଧେଇଲା ବେଳେ ତତେ ଶହ ଶହ ଲୋକ ଦେଖିଥିବେ। ଶହ ଶହ ହଜାର ହଜାର ଲୋକ ଦେଖୁଥିବେ। ଏଇଟା ଗୋପୀ ମାନେ ଅ ଅଭିସାପ ଦେଇଥିଲେ। ସେ ଯୋଉ ଗୋପଗୁର ର ଅ ସବୁ ଇଏ ମାନେ ତାଙ୍କୁ ସଖୀ ମାନେ ତାଙ୍କୁ ଦେଇଥିଲେ ଅଭିଷାପ ତେଣୁକରି ସେ ବର୍ଷକୁ ଥରେ ଗାଧା
ତମ ଭୟସ କଟି ହଉଛି।
ହାଲୋ।
ଭହେଶ୍ କଟ ଟିକେ ହଉଚି।
ଏବେ ଶୁଭିଲା।
ନା ସେମିତି ଶୁଭୁଛୁ।
ହଁ ସେ ବର୍ଷକୁ ଥରେ ଗାଧାନ୍ତି ଆଉ ଶୁଭିଲା। ସୁବିଲା ଆଁ
ହାଲୋ।